ହଁ
ହ୍ୟାଲୋ
ହ୍ୟାଲୋ
କଣ କରୁଛ?
ସେଠି କାମ ଉପରେ ବସିଛି
ଖାଇଛ କଣ?
ହଁ ଜଣେ ସାଙ୍ଗ ଘରୁକୁ ଯାଇଥିଲି ସେଠି ଖାଇଥିଲି ଚୁଡ଼ା ଉପମା
ଆଉ ଆଉ ପ୍ଲାନ୍ କଣ କିଛି ବୁଲାବୁଲି କରିବାର
ହଁ ଆଜି ତ କିଛି ପ୍ଲାନ ନାହିଁ। ହଁ ଆଜି ଖାଲି କାମ ଚାଲିବ ଚାରିଟା ପାଞ୍ଚଟା ଯାଏଁ ଫେରେ ସାଙ୍ଗକୁ ଦେଖା କରିବାକୁ ଯିବି। ତାପରେ କାଲିକି ପ୍ଲାନ ଅଛି ଆଉ।
ଆଉ କୁହ ତମ ବିଷୟରେ କିଛି।
ମୋ ବିଷୟରେ ମୁଁ ଏବେ ଡିପ୍ଲୋମା ପଢୁଚି ତାରି ଥ୍ରୋ ରୁ ଇଣ୍ଟରସିପ୍ କରୁଚି।
ହଁ।
ଆଉ ଏଇ ସେଇ ଇଣ୍ଟରସିପ୍ କାମରେ ଏବେ ଅଛି ଆଉ।
ତମ ଇଣ୍ଟନସିପ୍ ଟା କୋଉଠି ହଉଚି।
ଆମ ଇଣ୍ଟନସିପ୍ ଟା ହଉଚି ୱାଇଟସାକ୍ ନାମକ ଏକ କମ୍ପାନୀରେ ସେ ସେଇ ଆମକୁ ସାଇଟ୍ କୁ ପଠେଇଚନ୍ତି ତାଙ୍କ ଅଫିସ ଟା ହେଲା ରସୁଲଗୋଡରେ।
ଓହୋ। ଆଉ କିଛି ପ୍ଲାନ୍ ଅଛି ଆଗକୁ ଯବ୍ କରିବା ପାଇଁ।
ହଁ ସବୁ ଗର୍ମେଣ୍ଟ ଜବ ମାନଙ୍କରେ ଏବେଠୁ ପ୍ରିପେୟାର ହଉଚି ଟ୍ରାଏ କରୁଚି କ୍ରାକ୍ କରିବା ପାଇଁ।
ଆଚ୍ଛା।
ତ ଆପଣଙ୍କ ବିଷୟରେ ଟିକେ କ କୁହନ୍ତୁ।
ମୁଁ ବି ସେଇ ଡିପ୍ଲୋମା ହିଁ କରୁଚି ଏଇ ଇଣ୍ଟର୍ନସିପ୍ ରେ ଅଛି ଆଉ।
ଆଛା ଆଗୁକୁ କଣ ପ୍ଲାନ?
ଆଗକୁ ଦେଖିବା କଣ ଗୋଟେ କରିବା ଆଉ ଗମେଣ୍ଟ ଜବ୍ ହଉ କି ପ୍ରାଇଭେଟ୍ ଜବ ହଉ। ଆଉ ତମ ଫ୍ୟାମିଲି କେତେ ଜଣ କିଏ ରୋହୁଚନ୍ତ ତି
ମୋ ଫ୍ୟାମିଲି ଆମେ ଚାରି ଜଣ ବାପା ମା ଆଉ ଆମେ ଦିଇ ଭାଇ।
ଓ ହୋ। ଆଉ ତମ ଭାଇ କଣ କରନ୍ତି?
ଉଁ ଭାଇ ସେ ଅଛନ୍ତି ଯାଜପୁରରେ ଜିନ୍ଦଲ ରେ ଅଛନ୍ତି।
ଓହୋ ଆପଣଙ୍କୁ କଣ ଫେଷ୍ଟିବାଲ ଭଲ ଲାଗେ?
ଫେଷ୍ଟିଭାଲ କହିଲେ ଫେଷ୍ଟିଭାଲ କହିଲେ କିଛି ବି ଭଲ ଲାଗେନି।
ଓହୋ କାହିଁକି କାଇଁ ଫେସ୍ ସ୍ଟିଭାଲରେ ମଜା ହୁଏନି କି?
ଫେଷ୍ଟିଭାଲରେ ମଜା ହୁଏ କିନ୍ତୁ ଭିଡ ଯୋଗୁ ମତେ ସେ ମଜା ହିଁ ଭଲ ଲାଗେନି।
ଓ ହୋ।
ହୁଁ ତମକୁ କୋଉ ଫେଷ୍ଟିଭାଲ ଭଲ ଲାଗେ।
ମତେ ତ ସବୁ ଫେଷ୍ଟିଭାଲ ହିଁ ଭଲ ଲାଗେ। ସେମିତି କିଛି ନାଇଁ କି କୋଉଟା ଫେବରେଟ ନୁହଁ ହୁଁ।
ଓ ଆଉ କିଛି ବୁଲାବୁଲି କିଛି କରିବାର ପ୍ଲାନ୍ ଆଜିିକାଲି।
ଏବେ ତ ଇଣ୍ଟର୍ନସିପ ଚାଲିଛି କାଲି ସଣ୍ଡେ ଅଛି ଦେଖିବା କାଲି ର କଣ ପ୍ଲାନ୍ ବନୁଛି।
ହୁଁ ହୁଁ।
ହଁ।
ଆଉ
ଆଉ ତ ଲଞ୍ଚ କଣ କରିବାର ପ୍ଲାନ୍ ଅଛି।
ଲଞ୍ଚ କରିବାର କିଛି ପ୍ଲାନ ନାହିଁ ପାଖରେ ଦେଖିବୁ ହୋଟେଲରେ ଯଦି କଣ ମିଳୁଥିବ। ଯାଇ ଲଞ୍ଚ କରିବୁ।
ଆଉ। ହଁ।
ଆଉ କଣ ଖାଇଛ ତମେ।
ମୁଁ ଦହିବରା ଖାଇକି ଆଇଚି ଆଉ।
ସଖାଳ ଦହିବରା ଆଉ ଲଞ୍ଚ କଣ କରିବ?
ଲଞ୍ଚ କିଛି କରିବିନି ଭାବୁଛି। ଏ ଯୋଉ ଖରା ହଉଚି ସେଥିପାଇଁ ବାହହାରକୁ ଯିବାକୁ ଇଚ୍ଛା ନାହିଁ।
ଅ ହୋ।
ହଁ। ଆଉ କଣ ଜାଣିଛ କୁହ।
ଆପଣଙ୍କ ଏବେ କଣ ଅଛି ଗୋଲ?
ହୁ। ଗୋଲ ସେମତି ଖାଲ ଲେ କିଛି ଗମେଣ୍ଟ ଜବ ହାସିଲି କରିବାର ତ ଇଚ୍ଛା ଅଛି।
ଯଦି ହାସିଲି ନହଲା ପ୍ରାଇଭେଟ ଜବ
ହଁ।
ହଁ। ଏଇ ଗ
ହାଲୋ।
ଆପଣଙ୍କୁ ଗ ରମ ହଉନି।
ହଁ ଗରମ ତ ହଉଚି।
ହେଲେ କେମିତି କାମ କରିବାକୁ ଯାଉଚନ୍ତି।
ସବୁଦିନ ତ ଗରମ ହଉଚି ଝାଳରେ ଗୁଡି ଗୁଡି କାମ ଚାଲିଚି। କିନ୍ତୁ ଆଜି ଟିକେ ପାଗ ଥଣ୍ଡା ଦେଇଚି। ଏ ବର୍ଷ ତ ପାଗ ଦେଇଚି ତ କାମରେ କିଛି ଅସୁବିଧା ହବନି ଆଉ ଆଉ ପବନ ଫବନ ଭଲ ଦଉଛି ଛାତ ଉପରେ।
ଉଁ ହୁଁ ତମର କି କାମ କରିବାକୁ ଯାଉଚ।
ଆମେ ସୋଲାର କାମ ଯାଉଚୁ ଭାଇ ମାନଙ୍କ ସହିତ ସେଇଠି ତାଙ୍କର ହେଲ୍ପ କରୁଚୁ ଦେଖୁଚୁ କେନ୍ତି କଣ କାମ ଶିଖୁଚୁ।
ସୋଲାର ଟା କଣ ପାଇଁ ୟୁଜ ହୁଏ?
ସୋଲାର ଟା ଆମର, ଏ ମାନେ ସିଧା ଭାଷାରେ କହିଲେ ଆମର ମାନେ ୱେଷ୍ଟ ଏନର୍ଜିକୁ ଆମ ନିଜେ ଫାଇଦାରେ ଇଉ କରୁଛ ଆମେ ମାନେ, ଆମର ପଇସାଟା ଯୋଉ ବିଲ୍ ଟା ଆସୁଛି ମାସକୁ ମାସ ସେ ବିଲ୍ ଟା ଟିକେ କମ ଆସିବା ପାଇଁ ଆମେ ୟୁଜ କରୁଛେ ସୋଲାର।
ଆମର ପ୍ରଫିଟ୍ ଅଛି ନା ପ୍ରଫିଟ ନାହିଁ?
ଓପସ୍ ଯେତେ ଆପଣ ଧର ଆସୁଛି ଶହେ ଟଙ୍କାର ବିଲ୍ ଆସଛି ମାସକୁ ତ ଏଇଟା ଲଗେଇଦେଲେ ସେଇଟା ନିହାତି ବହୁତ କମିଯିବ ଯଦି ବଡ ବଡ ବିଲ୍ଡିଂ ମାନେ ଲଗାଉଛନ୍ତି ତ ବିଲ୍ଡିଂ ମାନଙ୍କରେ ସବୁ ଖର୍ଚ୍ଚ ତ ଉଠେଇ ପାରିବନି କିନ୍ତୁ ତ ଯୋଉ ଲାଇଟ୍ ଲାଗୁଛି ସବୁ ଲବି ମବି ମାନଙ୍କରେ ଆଉ ଲିଫ୍ଟ ହେରିକା - ସେ ସବୁ ଖର୍ଚ୍ଚ ସମ୍ଭାଳି ପାରିବେ- ରେଗୁଲାର ଖର୍ଚ୍ଚ ଗୁରା ଆଉ ଘ ଆଉ ଘର ମାନଙ୍କରେ ଯଦି ଲଗଉଛନ୍ତି ସୋଲର ତାହେଲେ ଆପଣଙ୍କ ଖର୍ଚ୍ଚ ପୁର ନାଇଣ୍ଟି ପରସେଣ୍ଟ କମିଯିବ। ବିଲ୍ ପୁରା କମ ଆସିବ ତ ଫାଇଦା ତ ଅଛି। ଆଉ ଏବେ ସୂର୍ଯ୍ୟ ଘରେ ୟୋଜନା ବି ଚାଲି ଜି
ଆଉ ତା ଦେହରେ କଣ ସବସିଡି କିଛି ମିଳୁଛି କଣ ମୁ ଶୁଣୁଥିଲି ତ।
ୟେସ ସବସିଡି ତ ମିଳୁଛି ସେଭେଣ୍ଟି ପରସେଣ୍ଟ ଗମେଣ୍ଟ ଦଉଛି ଆଉ ଥାର୍ଟି ପରସେଣ୍ଟ କଷ୍ଟମରକୁ ପେ କରିବାକୁ ପଡୁଛି। ତ ଗମେଣ୍ଟ ସାହାଯ୍ୟ ବି କରୁ ସି ସୋଲାର କୁ
ହୁଁ। ହଉ ଆଉ କିଛି ପ୍ଲାନ ନାହିଁ ଆଜିର।
ଆଜିର ଆଉ ତ କିଛି ପ୍ଲାନ ନାହିଁ। କାମ କର କାମ କରିକି ସାଙ୍ଗ ପାଖକୁ ଯାଅ ସାଙ୍ଗ ସହିତ ଦି ଘଣ୍ଟା ଟାଇମ ସ୍ପେଣ୍ଡ କରିକି ତାପରେ ଆସ କମ୍ପୁଟର କ୍ଲାସ ଯାଅ କମ୍ପୁଟର କ୍ଲାସ ରୁ ଘରେ ଆଉ।
ତମ ବାପା ମାମା କଣ କରନ୍ତି?
ବାପା ସିମ୍ପୁଲ ଅଟୋ ଡ୍ରାଇଭର ଅଛନ୍ତି ଆଉ ମାମା ଆମର ହାଉସ ୱାଇଫ।
ହଁ, ହଁ ତମକୁ ଅଧିକ କିଏ ପସନ୍ଦ ବାବା ନା ମାମା?
ଅଧିକ କହିଲେ ସମସ୍ତେ ବି ଭଲ ଲାଗନ୍ତି। ସେମିତି ଇଏ ନାହିଁ। କିଏ ଭଲ ଅଧିକ ସେ କମ୍ ଇକୁଆଲି ପୁରା ମତେ
ତମକୁ ତମ ଗାଁ ଭଲ ଲାଗେ?
ହୁଁ ଗାଁ ନା ମୋତେ ଗାଁ ଏତେ ଭଲ ଲାଗେନି।
ତମ ଗାଁ ଟା କୁଆଡ଼େ?
ଆମ ଗାଁ ଟା ଯାଜପୁର ଅ ମତାବାଜ ଗାଁ ର ନା।
ଓହୋ ଏଇଠୁ କେତେ କିଲୋମିଟର ହବ?
ଏଇଠୁ ଯାଜ୍ ଯାଜପୁରର ପାଣ କୋଇଲ ମେନ୍ ହେଲା ଶହେ କିଲୋମିଟର ସେଠୁ ଆଉ ପାଞ୍ଚ କିଲୋମିଟର ଗଲେ ଆମ ଗାଁ।
ହୁଁ ଗାଁରେ ସବୁ କିଏ କଣ ରହୁଛନ୍ତି ତମ ପରିବାରରେ?
ଗାଁରେ ଆମର ସମସ୍ତେ ହି ଅଛନ୍ତି ଖାଲି ଏବେ ବୁଢୀ ମା ଏକ୍ସପାୟାର କରିଛନ୍ତି ଏବେ ବୁଢା ବାପା ଅଛନ୍ତି ଆଉ ସେଠି ତିନି ଭାଇ ରହୁଛନ୍ତି ବାପାଙ୍କର ବଡ ବାପା ସାନ ବାପା ମଝିଆ ଛଆ ବାପା ସବୁ ଅଛନ୍ତି ସେଠି।
ଓ ହୋ। ଓ ଆଉ ଯିବାର କିଛି ପ୍ଲାନ ନାଇଁ ଗାଁକୁ?
ନା ଏବେ ତ ଯିବାର କିଛି ପ୍ଲାନ ନାହିଁ ବାପା କହୁଛନ୍ତି ଏବେ ଯିବେ ସୋମବାର ଆଡକୁ ଯିବେ କିଛି କାମ ଅଛି ଶାତ୍ କହୁଥିଲେ ଯିବେ ବୋଲି
ତମେ ତାଙ୍କ ସହିତ ଯିବ?
ଡାକୁଛନ୍ତି କିନ୍ତୁ ମୋର ଏଠି ଇଣ୍ଟର୍ନସିପ୍ ଚାଲିଛି ନା ଛୁଟି କରିକି ଯିବାର ମୋର କିଛି ଇରାଦା ନାହିଁ।
ଓହୋ ହୁଁ।
ହୁଁ। ଆଉ ଆଉ କ କୁହ ତମ ପରିବାର ବିଷୟରେ?
ମୋ ପରିବାର ତ ମୁଁ ମୋ ବାବା ମାମା ହିଁ ରହୁଛୁ ଆଉ ତ ମୋ ଭାଇ ଭଉଣୀ ତ କେହି ନାହାନ୍ତି। ମୁଁ ଏବେ ଜଷ୍ଟ ଡିପ୍ଲୋମା କର ମୋ ବାପା ଜଷ୍ଟ୍ ବିଜନେସ ମ୍ୟାନ ଟେଲର କରୁଛନ୍ତି।
ସେଇୟା। ଟେଲର ରେ ସାହାଯ୍ୟ କରୁଛ ମମିଙ୍କୁ
ହଁ ମଝିରେ ମଝିରେ କେବେ ନିଜର ତ ଟାଇମ ମିଳୁନି ଷ୍ଟଡି ଏତେ ରହୁଛି ଯେ ସବୁ ଆସାଇନମେଣ୍ଟ ସବୁ ସାରିଲା ବେଳକୁ ଓ କାଁ ବାହାରେ ମମିଙ୍କ ସାହାଯ୍ୟ କରୁଛି ଆଉ।
ଆଛା।
ହଁ।
ହୁଁ। ଆଉ କିଏ ଗାଁ ଆଗକୁ ଯିବା ଆସିବା କେମିତି ଆପଣଙ୍କର
ଗାଁକୁ ତବେ ଯାଇଥିଲି ଜାଣିଥିବ ରଜ ଏବେ ଥିଲା ସେଇଥିରେ ଯାଇଥିଲି। ପାଞ୍ଚ ଛଅ ଦିନ ଗାଁରେ କାଟିକି ଆଇଥିଲି ଆଉ
ହଁ ହଁ ନେକଷ୍ଟ୍ କେଉ ଯିବ ପ୍
ଏ କିଛି ପ୍ଲାନ ନାହିଁ ଯାହା ଏ ପ୍ଲାନ୍ ଯାଇକି ଦଶହରା ଦଶହରା ପାଞ୍ଚ ଛଅ ଦିନରେ ଟ୍ରିପ ଆମ ଘରେ ପ୍ନ୍ କରୁଛନ୍ତି ବାହାରକୁ ଟିକେ ଯିବା ପାଇଁ।
ଆଛା ଟିକ ବଢିଛନ୍ତି। ଆପଣ ଯାଇଥିଲେ ମାମୁଁ ଘରୁକୁ ନା ଗାଁ କୁ ଯାଇଥିଲେ।
ମୁଁ ମାମୁଁଘରକୁ ଯାଇଥିଲି।
ଆ ମାମୁଁଘର ଟା କୋଉଠି
ମାମୁଁ ଘର ଟା ଏଇ ବାଳଗାଟିରେ
ଆଛା ଏ ପାଖରେ ତାହେଲେ।
ହଁ ଗାଁଟ ଆମର ବ୍ରରହମପୁର।
ବରହମପୁର।
ହୁଁ
ହଁ
ଆଚ୍ଛା ହଉ ହଉ ମୁଁ ଆପଣଙ୍କୁ ପଛେ କଲ୍ କରୁଛି ଆଉ ରହୁଛି। ହଉ
ଓକେ।